ହ୍ୟାଲୋ ହ୍ୟାଲୋ।
ଆଜ୍ଞା ମ୍ୟାଡ଼ାାମ୍।
ଆଜ୍ଞା ମ୍ୟାଡ଼ାମ୍ କୁହନ୍ତୁ? ହ୍ୟାଲୋ।
ହଁ ହ୍ୟାଲୋ।
ସାର୍ ଶୁଣା ହଉଚି?
ହଁ ଶୁଣା ହଉଚି।
ଆଜ୍ଞା ଭଲ ଅଛନ୍ତି?
ହଁ ହଁ ଭଲ ଅଛି।
ବୁଝିଲି। ଆପଣ ମୁମ୍ବାଇ ଯାଇଚନ୍ତି ବୁଲିବା ପାଇଁ?
ମୁମ୍ବାଇ?
ଆଜ୍ଞା।
ମୁମ୍ବାଇ ହଁ ମୁଁ ମୁମ୍ବାଇ ଯାଇଛି। ଆଠ ଦଶ ଥର ଖଣ୍ଡେ ଗଲାଣି ବୁଲିବା ପାଇଁ‌।
ଆଚ୍ଛା ଏତେ ଥର ଯାଇଚନ୍ତି?
ହଁ ହଁ!
ଆରେ ବା। କେମ୍ତି କଣ ଯାଇଚନ୍ତି କୋଉଥିରେ ଟ୍ରେନରେ ନା ଅଁ ଉଡାଜାହାଜରେ କୋଉଥିରେ ଯାଇଥିଲେ ସାର୍?
ନାଇଁ ନାଇଁ ମୁଁ ଉଡାଜାହାଜରେ ମୁଁ ଯାଇଥିଲି।
ଓହୋ ମୁଁ ବୁଝିଲି।
ହଁ!
କଣ ସବୁ ଅଛି ବୁଲିବା ପାଇଁ ସବୁ?
ଅଛି ମୁମ୍ବାଇରେ ଆପଣଙ୍କର ହୁଁ ଯୋଉ ଗେଟ୍ କ ଅଫ୍ ଇଣ୍ଡିଆ କୁହନ୍ତି ଜାଣିଥିବେ।
ଆଜ୍ଞା।
ସେଇଟା ଅଛି। ଆଉ ମୁମ୍ବାଇର ଗୋଟେ ବହୁତୁ ଫେମସ୍ ସମୁଦ୍ର କୂଳ ଜାଣିଥିବ।
ଜୁହୁ ଜୁହୁ ବେଳାଭୂମି ଯୋଉଟା କୁହନ୍ତେ। ଆଜ୍ଞା!
ଯୋଉଠି ଆମର ବହୁତ୍ ସାରା ଆ ଚଳଚିତ୍ର ବି ସୁଟିଂ ହେଇଛି।
ଆଜ୍ଞା।
ହଁ! ତ ସେଟା ଯାଇପାରିବେ ଆଉ ଗୋଟେ ଆମର ଅ ମୁସଲମାନ ମାନଙ୍କର ବି ଅଛି ଅ ତାଙ୍କର ଗୋଟେ ଧାର୍ମିକ ସ୍ଥଳୀ ସମୁଦ୍ର ଭିତରେ।
ଆଛା।
ମୋର ତା ନାଁ ଟା ମନେ ପଡୁନି
ଆଜ୍ଞା।
ସେଟା ଆପଣଙ୍କୁ ପାଣିରେ ଯିବା ପାଇଁ ପଡିବ ପାଣିରେ ମାନେ ଏ ସେଇଟା ଅଛି ରାସ୍ତା ଅଛି ସେଠିକି ବନା ହେଇଛି। କିନ୍ତୁ ସେଟା ସମୁଦ୍ରରେ ବୁଡିଯାଏ ପାଣି ଟିକେ ବଢିଲେ।
ଆଛା ମୁଁ ବି ବୁଲି ଯାଇ ଜେ ସେ ଜାଗା ନା ଯେମିତି କିି ଆମର ଅଛି ଏଠି ତାମିଲନାଡୁରେ କନ୍ୟାକୁମାରୀ ଆମର ବିବେକାନନ୍ଦ ରକ୍ ଯୋଉଟା ସେଇଟା ବି ଆମେ ସେ ଏଟା ସମୁଦ୍ର ଭିତରେ ହିଁ ଅଛି ବୋଟରେ ଯିବା ପାଇଁ ପଡିବ ବିବେକାନନ୍ଦ ରକ୍ ଯୋଉଟା ଆମେ କୁହନ୍ତି କିମ୍ବା ସ୍ଵାମୀ ବିବେକାନନ୍ଦ ଯୋଉଠି ବସିକି ଧ୍ୟାନ କରିଥିଲେ।
ହଁ।
ଆଜ୍ଞା ସେଇଭଳି ଜାଗା ହେଇ
ହଁ ହଁ ସେଇଭଳିଆ ଜାଗା।
ବୁଝିଲି।
ଓ। ଅଛି ଆଉ ଗୋଟେ ବହୁତ ସାରା ଜାଗାବି ଅଛି ଆଉ। ଅ ମୁମ୍ବାଇ ତ ଜାଣିଥିବେ ସବୁ ଆମର
ସେଟାକୁ ତ ସ୍ୱପ୍ନର ସହର ବି କୁହନ୍ତି ମୁମ୍ବାଇ କୁ ଆଜ୍ଞା।
ଆମର ସେଠି ବହୁତ ସାରା ଶଳ୍ପପତି ହଉ କି ଉ ଫିଲ୍ମ ତାରକା ଆମର ଯେତେକ ସେମାନଙ୍କର ସବୁ ଘର ସେଇଠି ସବୁ ଅଛି।
ଆଜ୍ଞା ବୁଝିଲୁ।
ହଁ। ତ ମୁଁ ଯିବା ଭିତରେ ବି ଦୁଇ ଚାରି ଜଣଙ୍କର ଘର ଦେଖିକି ଆସିଛି।
ଆଚ୍ଛା ଆଚ୍ଛା।
ହଁ।
ସେଠାକାର ଜଳବାୟୁ ସବୁ ଜାଗା ପରିବେଶ ସବୁ କେମିତି?
ଯା ନାଇଁ ଜାଗା ପରିବେଶ ତ ଓଡିଶା ଭଳି ତ ନୁହଁ କାହିଁକି ନା ସେଠି ବହୁତ ବଡ ବଡ ଘର ସବୁ ମାନେ ଓଡିଶା ଠୁ ଆଉ ଟିକେ ଅଧିକ ଉନ୍ନତ ମାନର ଜାଗା ସେଇଠା।
ଆଚ୍ଛା ଆଚ୍ଛା ବୁଝିଲି ହଁ।
ଆଉ ମୁଁ ଗୋଟେ ଥର ଯାଇଥିଲି ଆପଣ ଜାଣିଥିବେ ମୁମ୍ବାଇରେ ଗଣେଶ ପୂଜା ଫେମସ ବହୁତ।
ହଁ ହଁ ଗଣେଶ ପୂଜା ବହୁତ ପ୍ରସିଦ୍ଧ ମୁମ୍ବାଇ ରେ ଗଣେଶ ପୂଜା ବହୁତ ପ୍ରସିଦ୍ଧ ସେଠି ବହୁତ ଭଲ ଭାବରେ ଗଣେଶ ପୂଜା ପାଳନ କରାଯାଏ।
ହଁ ପୁରା ଦଶରୁ ବାର ଦିନ ଭଳିଆ ସେଠି ସେଟାକୁ ପାଳନ କରାହୁଏ।
ଆଜ୍ଞା ଆଜ୍ଞା।
ଭଗବାନଙ୍କ ଦୟା ରୁ ଗୋଟେ ଥର ମତେ ଦେଖିବାର ସୁଯୋଗ ବି ମିଳିଥିଲା।
ଆଜ୍ଞା ବୁଝିଲି।
ହଁ। ତ ବହୁତ ବଡ ବଡ ତ ସେଠି ଗଣେଶଙ୍କର ମୂର୍ତ୍ତି ହେରିକା ସବୁ ବନା ଯାଏ ଗଣେଶ ପେଣ୍ଡାଲ ସବୁ ବନା ଯାଏ।
ହଁ।
ଆଉ। କିନ୍ତୁ ସେଠି ଗୋଟେ ବହୁତ ପ୍ରସିଦ୍ଧ ଗଣେଶଙ୍କର ମୂର୍ତ୍ତି ଗୋଟେ ଜାଗାରେ ହୁଏ।
ଆଜ୍ଞା।
ଆପଣ ଜାଣିଛନ୍ତି ସେ ଜାଗା ଟା?
କୋଉଠି କହିଲ ସେ ମୁମ୍ବାଇ ର ଯୋଉ ଲାଲବାଗ। କୁହନ୍ତୁ ସେଇଠି?
ଲାଲବାଗ ବାସ୍ ଲାଲବାଗ ରେ ହୁଏ ଯୋଉଟା। ସେଠି କୁହନ୍ତି ଯେ ଗଣେଶଙ୍କର ଅଳଙ୍କାର ଯେତେକ ସବୁ ମୁକୁଟ ଠାରୁ ଆରମ୍ଭ କରିକି ହାତରେ ଗୋଡରେ ଯାହା ବି ସବୁ ପନ୍ଧି ଥାଆନ୍ତି ବେକରେ ସେ ସବୁତକ ମାନେ ସମ୍ପୂର୍ଣ୍ଣ ରୂପରେ ସୁନାରେ ତିଆରି ହେଇଥାଏ।
ଆଚ୍ଛା ଆଚ୍ଛା।
ହଁ।
ବହୁତ ଭଲ ତାହେଲେ ଆପଣଙ୍କୁ ସୁଯୋଗ ମିଳିଥିଲା ଆଉ। ଦ ଦର୍ଶନ କରିବାର ନାଇଁ?
ହଁ।
ଆଛା ଆଉ ମୁଁ ଶୁଣୁଛି ସେଠି ଟ୍ରାଫି କ୍ ସମସ୍ୟା ବହୁତ ରହୁଛି ରୁହେ ବୋଲି।
ହଁ ମାନେ ଟ୍ରାଫିକ ସମସ୍ୟା ତ କହି ପାରିବେନି ଯେହେତୁ ସେଠି ଏତେ ଗାଡି ମଟର ଏତେ ସଂଖ୍ୟାରେ ସେ ସହରରେ ଅଛି। ଅ ଟ୍ରାଫିକ ବ୍ୟବସ୍ଥା ଭଲ କିନ୍ତୁ ଆପଣଙ୍କୁ ଯୋଉ ଗୁଡାକ ଆମ ଓଡିଶାରେ ଅଧଘଣ୍ଟା ଲାଗୁଛି ତିରିଶ ମିନିଟ୍ ପହଞ୍ଚିବା ପାଇଁ। ସେଠି ଆପଣଙ୍କୁ ଦେଢ ଘଣ୍ଟା ରୁ ଦୁଇ ଘଣ୍ଟା ସମୟ ଲାଗିବ।
ବୁଝିଲି।
ହଁ। ତ ଆପଣ ସେଇ ଅନୁସାରେ ବାହାରି ଯିବେ ଯଦି କୁଆଡେ ଯାଉଛନ୍ତି। ସେଇ ଅନୁସାରେ ଆପଣ ଯୋଜନା କରିକି ଯିବେ ଆଉ।
ଆଜ୍ଞା ସାର୍ ତାପରେ?
ହଁ। ମୁମ୍ବାଇ କୁ ତ ଆପଣ ସିଧା ଓଡିଶାରୁ ଟ୍ରେନ ଅଛି ଆପଣ ଯାଇପାରିବେ।
ହଁ ହଁ ହଁ।
ନାଇଁ ତ ମୁଁ କିନ୍ତୁ ଉଡାଜାହାଜରେ ହିଁ ଯାଇଥିଲି।
ଅଧିକ କିଛି ଖର୍ଚ୍ଚ ରହୁଛି ନା କଣ କେମିତି?
ଏ ଯଦି ଯାଉଛନ୍ତି ଆପଣଙ୍କୁ ହଜାର ଟଙ୍କା ଭିତରେ ଆପଣ ପହଞ୍ଚିଯିବେ ମୁମ୍ବାଇରେ
ଆଛା ବହୁତ ଭଲ ଅଛି ହଁ ତ
ଆଉ ଉଡ଼ାଝାଜରେ ଯଦି ଯାଉଛନ୍ତି ଆପଣଙ୍କୁ ଓ ଆଠ ରୁ ଦଶ ହଜାରେ ପଡ଼ିବ ଟିକେଟ୍ ମୂଲ୍ୟ।
ଆଚ୍ଛା ବୁଝିଲି।
ହଁ।
ଆଉ ସେଠି ଘର ହେରିକାବି ଆପଣ ଯଦି ରୁମ୍ ନଉଛନ୍ତି ସେଠି ଟିକେ ଅଲଗା ସହର ମାନଙ୍କ ତୁଳନାରେ ସେଠି ଟିକେ ଦର ଅଧିକ ଯେହେତୁ ତ ମୁମ୍ବାଇ ସହର
ହଁ ହଁ ହଁ ଦର ଟିକେ ଅଧିକ ରହିବ ଆଉ।
ହଁ।
ଆଉ ସେଠିକାର ଖାଦ୍ୟ ସବୁ ମାନେ ଆମର ଏପଟେ ଯେମିତି ଖାଦ୍ୟ ମିଳୁଚି ସେଇଭଳି? ନା କିଛି
ତ ସେମିତି ଯଦି ଆପଣ ଅ କୌଣସି ସେଇଭଳିଆ ହୋଟେଲ୍ ଖୋଜିକି ଖାଉଚନ୍ତି ତାହେଲେ ଆମ ବଡ଼ ଖାଦ୍ୟ ଖାଇକୁ ମିଳିପାରିବ ନାଇଁତ ଯାହା ହେଲେବି ଟିକେ ଅନ୍ତର ରହିବ ଆମ ଖାଇବା ତାଙ୍କ ଖାଇବା ଭିତରେ ଆଉ ମୁମ୍ବାଇରେତ ଫେମସ୍ ସେ ଯୋଉ ବଡ଼ା ପାଉ କୁହନ୍ତି।
ବଡ଼ପାଉ ଫେମସ୍ ଆଜ୍ଞା ସବୁ ସବୁ ଆପଣ ଯୋଉ ରାଜ୍ୟକୁୁ ଯାଆନ୍ତୁ ସବୁଠି ବିଭିନ୍ନ ତାଙ୍କ ଖାଦ୍ୟ ଖାଇବା ପାଇଁ ମିଳିବ।
ହଁ।
ସେମିତିତ ନାହିଁଯେ ଆମ ଓଡ଼ିଶାର ଖାଦ୍ୟ ହିଁ ସବୁ ଜାଗାରେ ମିଳିପାରିବ ବୋଲି ମିଳିବ କିନ୍ତୁ ସ୍ଵାଦ ଆଉ ତାର ବିଭିନ୍ନତା ସବୁ ଅଲଗା ରହିବନା ଯାହାହେଲେ
ହୁଁ ହୁଁ ହୁଁ।
ଆଜ୍ଞା।
ହୁଁ। ହଁ ଟିକିବି ଯାଆନ୍ତି ଏମିତି ଭଲ ଭଲ ଜାଗା ଅଛି ଯାଇ ବୁଲିକି ଆସି ପାରିବା।
ମୁମ୍ବାଇରେ ସାର୍ ଯୋଉଟା ଆମର ଶିରିଡ଼ି ରହୁଚିନା ସିକ୍ ସେଇଗୁଡ଼ା ମୁମ୍ବାଇରେ ହିଁ ଯାଉଚିନା ପୁନେରେ?
ହଁ ସେଇଟା ମହାରାଷ୍ଟ୍ରରେତ ଯାଉଚି ମୁମ୍ବାଇ ଗୋଟେ ସହର ରହିବ ସେ ନାସି ପୁନେ ଆଉଗୋଟେ ସହର ରହିବ। ହଁ ଆପଣ ସିରିଡ଼ିବି ଯଦି ଯାଉଚନ୍ତି ଆ ମୁମ୍ବାଇରୁୁ ସିରିଡ଼ି ଆପଣଙ୍କୁ ସମୟ ଲାଗିଯବ ତଥାପି ପାଞ୍ଚ ଘଣ୍ଟାରୁ ଛଅ ଘଣ୍ଟା ଭଳିଆ
ହୁଁ।
ହଁ ଯଦି ଯାଉୁଚେ ଆମେବି ହଁ। ଇଏ ମୁମ୍ବାଇରେ ଆଉ ଗୋଟେ ବହୁତ୍ ଭଲ ଜିନିଷ ବନାହେଇଛି ଆପଣ ଜାଣି ଥିବେକି ନାଇଁ ସମୁଦ୍ର ପାଣି ତଳେ ଗୋଟେ ରାସ୍ତା ବନା ହେଇଚି ଟନେଲ୍।
ହଁ ହଁ ହଁ ହ ବାକି ସେଟା କଣ କାର୍ଯ୍ୟକାରୀ ହେଲାଣି?
ହଁ ମୁଁ ନିଜେ ଯାଇଚି ସେଇ କଲଲି ଭିତରେ। ପୁରା ଗାଡ଼ି ଯାଉଚି ଆପଣ ଯାଇବି ପାରିବେ
ଆଚ୍ଛା ଆଚ୍ଛା ସମୁଦ୍ର ଭିତରେ ବନା ହେଇଚି?
ହଁ, ସମୁଦ୍ର ଭିତରେ ଅ କେତେ ଦୂରତା ତ ମୁଁ ପୁରା ସମ୍ପୂର୍ଣ୍ଣ ଭାବେ ସଠିକ ଭାବରେ କହିପାରିବେନି ବଟ ଜେ ଟିକେ ଜାଣିଛି ଦୁଇରୁୁ ଚାରି କିଲୋମିଟର ହବ ବୋଧେ। ସମୁଦ୍ର ଭିତରେ ଆପଣ ଯିବେ କିନ୍ତୁ ଜାଣିପାରିବେନି ଯେ ସମୁଦ୍ର ନା ସେଇଟା ପୁରା ଏକଦମ ଅ କଭର ହେଇକି ରହିଥିବା ସମ୍ପୂର୍ଣ୍ଣ ଭାବରେ
ଆଚ୍ଛା।
ତ ଆପଣଙ୍କୁ କେବଳ ଗୋଟେ ଗୁମ୍ଫା ଭିତରେ ପଶିକି ଗଲା ଭଳିଆ ଲାଗିବ। ତା ଭିତରେ କିନ୍ତୁ ଲାଇଟ୍ ହୋ ସବୁ ଲାଗି ଠିକ୍ କହିଛ ପୁରା ରାସ୍ତାରେ ଭଲା ଭଳି ଆପଣଙ୍କୁ ଲାଗିବ।
ବୁଝିଲି ଯେ ସାର୍ ସେଇଟା କଣ ଆପଣଙ୍କର ମୁଖ୍ୟ ରାସ୍ତା ମାନେ ଯୋଉ ମାନେ ନ ନର୍ମାଲ ରାସ୍ତାରେ ଆପଣ ଯାଉଛନ୍ତି ସେଇ ରାସ୍ତାକୁ ସେଇଟା ମିଶିଛି ନା କଣ? ନା କଣ କେମିତି?
କରାହେଇଛି ଏଥିପାଇଁ ଯେ ଯେହେତୁ ଗୋଟିଏ ରାସ୍ତା ଥିଲା। ସେଥିରେ ବହୁତ ସାରା ଗାଡି ମଟର ଯାଉଥିଲା ହଉଛି ବୋଲି ରାସ୍ତା ଜାମ୍ ହଉଥିଲା ଅଧିକ।
ହୁଁ।
ତ ଏଇଟା ସେଥିପାଇଁ ଆଉ ଗୋଟେ ବନା ହେଇଛି ଟିକେ କମ ସମୟରେ ଆପଣ ଅଧିକ ବାଟ ଯଦି ସେଇ ଗୁମ୍ଫା ଭିତରେ ହେଇକି ଯାଉଛନ୍ତି ଟନିଙ୍ଗ ଦେଇକି। ତା ହେଲେ କମ ସମୟରେ ଟିକେ ପହଞ୍ଚି ପାରିବେ ଆଉ ଅଲଗା ରାସ୍ତା ଯୋଉ ଅଛି ସେଇଟା ବି ଟିକେ ଫାଙ୍କା ହେଇଯିବ ଯେହେତୁ ଦିଟା ରାସ୍ତା ହେଇଗଲା। ଗାଡି ମଟର ଟିକେ ଭାଗ ଭାଗ ହେଇଯିବେ ଦିଟା ରାସ୍ତାରେ।
ଆଜ୍ଞା, ବହୁତ ଭଲ ବ୍ୟବସ୍ଥା ହେଇଛି ହଉ।
ହଁ।
ତାକୁ ଆମେ ବିକଶିତ ସହର କହିପାରିବା ଆଉ। ନା ବିି ହଁ କ ହୁଁ।
ବହୁତ ବିକଶିତ ହେଇଥାଏ ଆମ ଓଡିଶାରେ।
ବୁଝିଲି ସାର୍।
ହଁ। ଆଉ, ହଁ। ନାଇଁ ଆଉ କିଛି ନାହିଁ ଆପଣ ଯୋଉ ନାସିକ କଥା କହୁଥିଲେ ମୁଁ ସେଠି ବି ତ ଆପଣ ଜାଣିଥିବେ। ବହୁତ କମ ଦରରେ ଆ ସେଠି ସବୁ ପିଆଜ ଡାଳିମ୍ବ ଏ ସବୁ ଜିନିଷ ଗୁଡାକ ମିଳିଯାଏ।
ଆଜ୍ଞା, ଆଜ୍ଞା ସତ କଥା ଯାହା କହିଲେ ଆମର ତ ନାସିକ ରୁ ହିଁ ଆସେ ନା ଓଡିଶାକୁ ବି ତ ଆସେ ଆଜ୍ଞା
ହଉ ଆପଣ ଯଦି ଯିବେ ଦେଖିବେ ଏଇ ସୁବିଧା ଟା ଆଉ
ଆଜ୍ଞା, ଆଜ୍ଞା, ଧନ୍ୟବାଦ ସାର୍। ଆଜ୍ଞା।